ହାଲୋ ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା।
ଆଜ୍ଞା ଏବେ କଣ କରୁଛନ୍ତି।
ବସିଚି ଆପଣ।
ଏଇ ଗଛ ବସିଛି ଆଉ ଆପଣ କୋଉଠୁ କୋହୁଥୁଲେ।
ଢେଙ୍କାନାଲରୁ।
ଆପଣ କଣ କରନ୍ତି।
ମୋରୋ ଏବେ ପ୍ଲସ୍ ଥ୍ରୀ ସରିଲା ଆପଣ କଣ କରନ୍ତି।
ମୁଁ ମୋରୋ ପ୍ଲସ୍ ଥ୍ରୀ ସରିଯାଇଛି।
କଁ ଖାଇଥିଲେ। ହାଲୋ।
ହାଲୋ।
କଁ ଖାଇଥିଲେ ଆଜ୍ଞା।
ଏ ଭାତ ଚିକେନ୍।
ଆପଣ ରୋଷେଇ ଶିକିଚନ୍ତିନା।
ହଁ ଆଜ୍ଞା।
ଆଉ ଆପଣଙ୍କର ଏଥର ତ ରଜ ଗଲା ରଜ ଟା କଣ କେମିତି ପାଳନ କରିଥିଲେ।
ହଁ ଆମେ ବୁଲିତ ଯାଇଥିଲୁ। ଆମ କେଉଁଝର୍।
କେଁଝରରେ ମା ତାରିଣୀ ଙ୍କ ପୀଠ ତ ପ୍ରସିଦ୍ଧ ସେଠିକି ଯାଇଛନ୍ତି ନା?
ଆଜ୍ଞା ଏଇଥର ଯାଇଥିଲୁ ରଜକୁ
ଆଉ କେଉଁଝର ବିଷୟରେ କଣ କିଛି କୁହନ୍ତୁ କେଉଁଝରରେ କଣ କଣ ଜାଗା ଅଛି? କିଛି କୁହନ୍ତୁ?
ଆମର ଅଛି ଭୀମକୁଣ୍ଡ ଆଉ ସାନ ଘାଗରା ବଡ ଘାଗରା। ଆଉ ଏଠି ଅଛି ଘଟଗାଁ ମା ତାରିଣୀଙ୍କ ପୀଠ।
ହୁଁ କଣ ଖାଇଦ ଆପଣଙ୍କୁ ଭଲ ଲାଗେ?
ମତେ ଚିକେନ ବିରିୟାନୀ। ଆପଣଙ୍କୁ ଆପଣ ରୋଷେଇ ଶିକଚନ ନା ହୁଅନ
ଆଜ୍ଞା ଶିଖିଛି।
କଣ କରନ୍ତି?
ମୁଁ ସବୁୁ ରୋଷେଇ ତ ଶିଖିଛି।
ଆ ଆପଣଙ୍କୁ ଖାଇତ କଣ ଭଲ ଲାଗେ?
ମତେ ଏ-ମଟନ୍।
ମସନ୍।
ଆଜ୍ଞା। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋ ଘରେ ମାମି ଡାଡ଼ି ମୁଁ ଭାଇ ଭାଇ ଜଵ ଜବ୍ ପକେଇଛି ଫାର୍ମ ଜବ୍ ହବ ତ?
କୋଉଦି କୋଉଦି?
ଆର୍ମି।
ଆଦମିରେ?
ଆଜ୍ଞା।
କୋଉ କୋଉ ଏରିଆରେ ପକେଇଛନ୍ତି?
ଆମି ସେଇ କୋରପୁ ପୁଟ୍ ଆଡେ।
କୋରାପୁଟ ଆଡେ।
ଆପଣ ଆପଣ କୋଉ କଲେଜରେ ପାଠ ପଢନ୍ତି?
ଢେଙ୍କାନାଳ ଅଛି ଆପଣ ଆଉ ଏବେ କଣ କରୁଛନ୍ତି?
ଏ ଘରେ ଅଛି।
ଆଉ ରଜ ତ ଗଲା ଆପଣଙ୍କ ଆଡେ ତ ରଜ ଟା ଫେମସ।
ହଁ ଆମ ଆଡେ ଭଲ ହୁଏ ଯଉ ରଜ ଟା ଭଲ ହୁଏ ଆଉ ଯୋ
ଆପଣଙ୍କ ଗାଁ ନାଁ ଆପଣଙ୍କ ଗାଁ ନାଁ ଟା କଣ?
ଆମ ଗାଁ କେଉଁଝର ରେ ପା।
ଓହୋ।
ପପର କେଉଁଁଝର।
ଆଜ୍ଞା।
ଆଜ୍ଞା।
ଆଉ ଦେହ ଭଲ ଅଛି ନା ଆପଣଙ୍କର?
ହଁ ଅଛି। ଆଉ ଆପଣଙ୍କ ଆପଣଙ୍କ ଆଡେ କଣ ହୁଏ ଟିକେ କୁହନ୍ତୁ?
ଆମର ତ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଫେମସ।
ଅକ୍ଷମ ପୂଜା।
ଆଜ୍ଞା।
ଲକ୍ଷ୍ମୀ ପୂଜା ହୁଏ ଆମ ଆଡେ ବି।
ହଁ ଢେଙ୍କାନାଳ ଜଣା ଯେ ଲକ୍ଷ୍ମୀ ପୂଜା ଫେମସ। ଆମୋ ଗାଁ ଢେଙ୍କାନାଳ ର ଭୁବନ।
ସବନ ହଁ ଆମେ ଯାଇ ଥିଲୁ ଭୁବନ ଆଡେ ଭିତରେ ସେଠୁ ଢେଙ୍କାନାଳ ଆଡେ ଯାଇଥିଲୁ। ବୁଲିତେ। ସାଙ୍ଗସାଥି ଯାଇଥିଲୁ ଏଇ ରଜ ରଜକୁୁ ଯାଇଥିଲୁ।
ଓହୋ।
ଆପଣ ଆଡେ କଣ ଚାଷ ଫାସ ସ- କଣ ଚାଷ ହୁଏ।
ଧାନ
ଆଉ
ସେ ଧାନ ସବୁ ଚାଷ ହୁଏ।
ଆପଣ ଘରେ କିଏ କିଏ ଅଛନ୍ତି?
ବାପା, ବୋଉ, ଭାଇ ଆଉ ଦେଇ ଚାରିଜଣ।
ମୋ ଭାଇ ଏଥର ଆର୍ମିରେ ପକେଇ, ମୋ ଭାଇ ଏଥର ଏଇ ଯୋଉ ଏୟାରପୋର୍ଟ ରେ ରହିବ ସ-ପଚାଶରୁ ଷାଠିଏ ହଜାର ତାର ମାସକୁ ଦରମା।
ଓ ଆପଣ ହଉଛି କଣ ରୋଷେଇ ଶିକିଚନ୍ତି ଟିକେ କହୁନାହାନ୍ତି?
ସବୁ ଚିକେନ୍ ମଟନ୍ ସବୁ ଶିକିଚି।
ଏ ଚିକେନ୍ ଟା କେମିତି ହୁଏ?
ଚିକେନ୍ ଆଗ ମସଲା ପକେଇବେ। ଫାଷ୍ଟ ତେଲ କଡେଇ ଗରମ କରିବେ।
ହୁଁ, ଆଜ୍ଞା, ଆଜ୍ଞା। ଆଜ୍ଞା।
ଯେ ତାକୁ ଭଲସେ କଷି ଭଲସେ କଷିବେ।
ଆଜ୍ଞା।
ତାପରେ ମସଲା ହେଇସାରିଲା ପରେ ଚିକେନ୍ ଟା ପକେଇବେ।
ଆଜ୍ଞା।
ଆଳୁ ପକେଇବାର ଥିବା ଯଦି ଆଳୁ ପକେଇବେ, ଚିକେନ୍ ଟା ପକେଇବେ। ତାପରେ ଟିକେ ରହିବେ କଷା ଯଦି ବାହାର କରିବେ ବାହାର କରିବେ ନହେନେ ତରକାରୀ।
ଆଜ୍ଞା।
ଆପଣ ରୋଷେଇ ଶିକିଚନି ନା?
ଆଉ ହଁ ଶିକିଚି। ମୋତେ ସେ ଅଣ୍ଡା ଭଜା।
ଅଣ୍ଡା ଭଜା, ଆଉ ଆପଣଙ୍କୁ କଣ କଣ ଟା ପସନ୍ଦ କରିବାକୁ?
ମୋ ପା ମୋତେ ଟିକେ ବାଇକ୍ ରେସିଂ କରତେ ପସନ୍ଦ ଲାଗେ? ଅ, ମୁଁ ତ ଛାଡି ଦେଇଚି ଏବେ।
ଆଉ ଖେଳ କି ଖେଳନ୍ତି ନା ଆପଣ ଖେଳନ୍ତିନି?
ହଁ କ୍ରିକେଟ୍ ଖେଳେ।
ଓ ହୋ। ଆଉ ଆର୍ମି କେବେ ଆସିବ ଆର୍ମି ଫର୍ମ ପକେଇଚନ୍ତି ଯୋଉ?
ଏ ଆସିବ କଲ୍ ଆସିବ କଲ୍ ଆସି ସାରିଲା ପରେ ଯିମୁ ଟ୍ରେନିଂ ରେ।
ଓ।
ଫିଜିକାଲ ଅଛି।
କଣ ଖାଇଥିଲେ?
ଆଜି ଖାଇଥିଲି ଆମେ ଚିକେନ୍, ଭାତ ଅଣ୍ଡା ଭଜା, ଆଉ ହାଲକା ମଟନ୍ ଟିକେ ହେଇଥିଲା। ଆଉ ଆଉ ପ୍ଲସ୍ ଥ୍ରୀ ପରେ ଆପଣ, କଣ କହିଲେ?
ନା ଘରେ କଣ କରଛନ୍ତି ଆପଣଙ୍କର?
ସବୁ ଅଛନ୍ତି ଆଉ, ଆପଣ ପ୍ଲସ୍ ଥ୍ରୀ ପଡେ କଣ ପଢିବେ? କଣ କରିବେ?
ଡିପ୍ଲୋମା।
ପ୍ଲସ୍ ଥ୍ରୀ ପରେ ଡିପ୍ଲୋମା।
ଆଜ୍ଞା।
ଭଲ ଡିପ୍ଲୋମା ଭଲ।
ଫାଷ୍ଟ କରିବା ଥିଲା ଯେ ଲେଟ ଭାରି।
ମେଘ ମେଘ ହଉଛି ନା ଏବେ ଆପଣଙ୍କ ଆଡେ?
ହଉନି।
ଆମ ଆଡ଼େ ମେଘ ହେଉଚି ଆଉ।
କେଉଁଝର ଟା ତ ମେଘ ଏରିଆ ଟା।
ଆଉ ଆଉ ଆପଣଙ୍କୁ କୋଉଁ ଜାଗାକୁ ଭଲ ଲାଗେ ଆପଣଙ୍କୁ କୋଉଁ ଜାଗା ଭଲ ଲାଗେ?
ମତେ ଘଟଗାଁ ତାରିଣୀ ବା।
ଘଟଗାଁ ତାରିଣୀ ଆମେ
ଏଇ ର ଏଇ ରଜ ରଜ କୁ ବା ଯାଇକି ରହିଥିଲି ଘଟଗାଁ ରେ।
ଆପଣ କଣ ଯବ କରିବେ ବୋଲି ଭାବିଛନ୍ତି?
ଡିପ୍ଲୋମା ସରିଲେ ତ କଣ ଷ୍ଟେପ ଜବ୍ ତ ଯାହା ହେଲେ କରିବାକୁ ପଡିବ ଡିପ୍ଲୋମା ଟା ସରିଯାଉ।
ଆପଣଙ୍କୁ କୋଉଁ ଜବ୍ ଟା କର୍ତେ ଭଲ ଲାଗେ?
ମୋତେ ଯବ୍ ଏ ସେମିତି କିଛି ପ୍ଲନ୍ ନାହିଁ ଦେଖିବା ଡିପ୍ଲୋମା ଟା ସରିଯାଉ ତାପରେ ଦେଖିବା କଣ ହଉଛି।
ସେମିତି ଆପଣ ଲକ୍ଷ୍ମୀ ପୂଜା ଖାଲି ଫେମସ ଆଉ କିଛି ନାହିଁ ସେମିତି ପୂଜା ପର୍ବାଣୀ?
ପୂଜା ସବୁ ହୁ କିନ୍ତ ଲଷ୍ମୀ ପୂଜା ଟା ଆମ ଆଡ଼େ ଫେମସ। ସବୁ ପୂଜା ହୁଏ ଗଣେଶ ପୂଜା ସରସ୍ଵତୀ ପୂଜା।
ଆପଣଙ୍କୁ କୋଉଁ ଜିନିଷ ଟା ଭଲ ଲାଗେ କରତେ ବେଶୀ?
କିକେଟ ଖେଳିତେ ଭଲ ଲାଗେ ଆଉ କେ ଆପଣ ଆଇ ପିଏଲ ଦେଖନ୍ତି ନା ଦେଖନ୍ତିନି?
ହଁ ଆଜ୍ଞା।
କୋଉଁ ଟିମ?
ମୋର ସି ଏସ୍ କେ।
ଆଜ୍ଞା।
ଆପଣଙ୍କର ଆପଣ ଦେଖନ୍ତି ନା ଆଇ ପି ଏଲ?
ଆଜ୍ଞା।
ଆପଣଙ୍କର କୋଉଁ ଟିମ?
ସି ଏସ୍ କେ। ହଁ ଆଉ କୁଆଡେ ବୁଲି କୁଆଡେ ପ୍ଲାନ ନାହିଁ କିଛି?
ଆପଣ ବୁ ରଜକୁ ଆପଣଙ୍କ ଆଡ଼େ ରଜ ହୁଏ ତ?
ହଁ।
ଆପଣ ରଜ କୁ କୁଆଡ଼େ ଯାଇଥିଲେ।
ରଜ କୁ ପା ଘଟଗାଁ ତାରେଣୀ।
ଆଉ
ଘଟଣା ତାରିଣୀ ଯାଇକି ଦି ଦିନି ରହିଥିନୁ ତାପରେ ଆସିକି ପୁରୀ ଗନୁ ଲାଷ୍ଟରେ ରଜ ଦିନ।
ପୁରୀ ଜଗନ୍ନାଥ।
ଆଜ୍ଞା।
ଭଲ ଜାଗା ଜଗନ୍ନାଥ ରଥ ଯାତ୍ରା ଆମର କେଉଁଝରରେ ଆମ ରଥଯାତ୍ରା ଆମ କେଉଁଝରେ ଫେମସ।
ଆଜ୍ଞା।
ସବୁଠୁ ବଡ଼ ରଥ ହୁଏ ଆମ କେଉଁଝରରେ।
ଆଜ୍ଞା।
ଆସନ୍ତୁ ଆମ କେନ୍ଦୁଝର ରଥଯାତ୍ରା ଦେଖି।
ଏବେ ଯିବାର ଅଛି ସାଙ୍ଗ ମାନଙ୍କ ସବୁ ପ୍ଲାନ ଅଛି ଯିବାରେ।
ଆସନ୍ତୁ। କଲ କରିବେ ଆସିଲେ।
ଆଜ୍ଞା।
ନା କଲ କରିବେ। ଭେଟ ହବା ରଥ ଯାତ୍ରା, ଆଜ୍ଞା।
ରାତି କଣ ରୋଷେଇ ହବାର ଅଛି?
ରାତି ରାତି ଆମର ମଟନ କରିବ।
ହଁ। ଆମର ବି ଆଜି ମଟନ୍ ହେଇଛି।
ମଟନ୍! ଆପଣଙ୍କ ଏ ରୋଷେଇ ଶିଖୀ କଣ ରୋଷେଇ କରନ୍ତି ଘରେ।
ମଟନ ଫଟନ ସବୁ ଶିଖିଛି।
କଣ କରନ୍ତି?
ମଟନ୍।
ମଟନ୍ ଟା କେମିତି ହୁଏ? ଟିକେ-
ମଟନ, ଚିକେନ ଟା ଯେମିତି କହିଥିଲି।
ଚିକେନ ଟା ଯେମିତି କହିଥିଲେ।
ଆଜ୍ଞା।
ମୁଁ ଆଜ୍ଞା ରହୁଛି।
ଆଜ୍ଞା
ନମସ୍କାର।
ଆଜ୍ଞା। ଜୟ ଜଗନ୍ନାଥ ଆଜ୍ଞା।